ହ୍ୟାଲୋ।
କଣ କରୁଥିଲ?
ଏଇଠି ବାହାରେ ବୁଲୁଥିଲି ଆଉ ଗରମ ଲାଗୁଛି ତ ବାହାରେ ବୁଲଥିଲି।
ବସ ଏଇ ବସ ବସିଥିଲି ଆଉ ବର୍ଷା ବର୍ଷା ହେଇନି କି?
ହଁ ବର୍ଷା କମ୍ ଟିକେ ପକେଇଥିଲା ଦିନରେ ଏବେ ପୁଣି ଉଠେଇକି ରଖିଛି ପବନ ଟିକେ ହଉଛି ଆଉ।
ହଁ ଏଇ ମୁଁ ଫୋନ୍ କରିଥିଲି କଣପାଇଁ କହିଲ ଦଶହରା ପାଖେଇ ଆସିଲାଣି ହେଲା। ଆଉ ତମ ଆଡେ ଦ କେମିତି ହଉଛି।
ହଁ ଆମ ଆଡେ ତ ତମ ଏରିିଆରେ କରୁଛନ୍ତି?
ହଁ ଏପଟେ ଦଶହରା ଫେମସ ନାଁ। ପୁରା ସବୁଆଡେ ପୁରା ଦଶହରା ମୂର୍ତି ହୁଏ ସେଥିପାଇଁ ବଜାର ମୀନା ବଜାର ହେରିକା ପଡେ ଦୁର୍ଗା ମାତାଙ୍କ ପୂଜା ହୁଏ। ତାପରେ କିଏ ମେଲୋଡି ଫେଲୋଡି ଦଶମ ପରେ ପୁରା ପୁରା ରୋଡ ପୁରା ହେଇଯାଏ ପୁରା ବହୁତ ଭିଡ ହେଇଯାଏ। ଆଉ ତାପରେ ଫସାଣି ହୁଏ ଆଉ ଡିଜେ ଡ଼ିଜେ ବା ବଜେଇକି ବାଜା ଫଜା ବଜେଇକି ଭସାଣି କରନ୍ତି ଆଉ। ଆଉ ତମର ହେଠି ରାବଣ ପୋଡି ହୁଏ ନାଁ?
ହଁ ରାବଣ ପୋଡି ଲାଷ୍ଟ କେତେ ଦିନ ଥାଏ ହୁଏ ଆଉ। ଆମେ ସବୁ ଯାଉ ସେ ଯୋଉଠି ହୁଏ ସେଠିକି ସମସ୍ତେ ଏକାଠି ହଉ ଦେଖିବା ପାଇଁ ଯାଉ ଆଉ।
ଓ ହ ଆମର ଭି ଏପଟେ ସେମିତି ହୁଏ ସେପଟେ ଆମର ବାସି ଦଶହରା ଫେମସ, ବଳଦ ଯାତ୍ରା ଫେମସ।
ହୁଁ ହୁଁ। ଆସିଲାଣି ତ ପାଖେଇ ସ । କେ ଏରା ସବୁ ବନା ହେଲଣି।
ହଁ ସେ ସବ ବନା ହେଲାନି ଦୁର୍ଗା ମାତା ଅଧା ବନା ହେଇଛି ଦୋମାଠିଆ ହେଇନି ଏପର୍ଯ୍ୟନ୍ତ ଉଛବ ଆଉ।
ଅହୋ।
ତମର କେତେ ଜାଗାରେ ଠାକୁର ହୁଅନ୍ତି?
ଆମର ଏଇ ତିନି ଚାରିଟା ଏମିତି ମେଢ ବନା ହୁଏ ଆମର ତୁ ଗାଁ ଟା ଏଇଟା ଗ ଅଲଗା ଟା ତ ଏଇ ତିନି ଚାରିଟା ଜାଗାରେ ବନାଯାଏ ପିଲାମାନେ ବନାନ୍ତି ଆଉ।
ହୁଁ ଆମର ପୁରା ବଜାର ଟ ପୁରା ବହୁତେ ପୁରା ସବୁ ଜାଗାରେ ଅଲଗା ଅଲଗା ମେଡ ହୁଅନ୍ତି। ନ୍ତୀ ପୁରା କଣ୍ଟେଷ୍ଟ ଉପରେ ମାନେ କରନ୍ତି। ଆଉ ତାପରେ ଫୁଣି ସକାଳୁ ସକାଳୁ ବଳଦ ହଁ ବହୁତ ର ହୁଏ। ଲୁକ ପୁରା ଯାମ ଯେ ସେ ଗାଡି ବିି ଛାଡୁ ନାନ୍ତି ପୋଲିସମାନେ। ତାପରେ ଆମର ବଡ଼ ଯାତ୍ର ପାଇଁ ବଡ ଜ ମାଛ ଟିକେ ହଁ ବଳଦ ଦେଖିବା ପାଇଁ ଲୋକ କେତେ ଆସନ୍ତି ବାହାରୁ।
ଅ ହୋ।
ହଁ।
ଆମର ଏଇଟା ଏତେ ବି ନାହିଁ କିନ୍ତୁ ମେଢ ହୁଏ ଏମିତି ବନାଯାଏ ପୂଜା ଯେମତି ହୁଏ ଏମତି ହୁଏ ତାପରେ ଗାଁ ରେ କିଛି ଯେତୁ ଗାଁ ଭିତରେ ହଉଛି ଏମତି କିଛି ଦିନ ଭୋଜି ଭାତ ଦଆ ହୁଏ ଲୋକମାନାନଙ୍କୁ ଖାଇବା ପାଇଁ। ସେମିତି ଚାଲେ ଆଉ। ସନ୍ଧ୍ୟା ହେଲେ ଯୋଉ ହୁଏ ସନ୍ଧ୍ୟା ଆଳତି ହୁଏ ସବୁ ଲୋକମାନେ ସେଠି ବହୁତ ଭିଡ଼ନ ମାନେ ରୁହନ୍ତି ଟିକେ କରିବା ପାଇଁ ଆଉ ସନ୍ଧ୍ୟା ଆଳତି ଦେଖିବା ପାଇଁ ଆଉ।
ଓହୋ ଆଉ ତମେ କର ଅଷ୍ଟମୀ କର ଦୁର୍ଗାଷ୍ଟ
ହଁ। ହଁ ପାଳନ କରୁ।
ଓ ଆମେ ବି ପାାରନ କରୁ ଆମେ ସବୁ ଶାଢୀ ପିନ୍ଧିକି ଯାଉ ଦୁର୍ଗଶ୍ରମୀରେ କେୁଆ ଡ୍ରେସ ପିନ୍ଧିକି ଯାଇକି ଶାଢ଼ୀ ଯାଏ।
ହଁ।
ହୁଁ ତାପରେ ବି ତାପରେ ନବ ରାମ ଯୋଉ ନବମୀ ଦିନ ଯେ ନବରାତ୍ରି କହୁଥିବ। ନବମୀ ଦିନ ଛୁଆଙ୍କୁ ଖାଇବାକୁ ଦିଅନ୍ତି ମୁ କରି ନଅ ଦିନିଆଙ୍କ ଅ ମାନେ ପୂଜା କରେ ଠାକୁରଙ୍କୁ ଥରେ ଖାଇବ ମାତ୍ର ଦିନେ ନ ଦିନ ଆ କ ତେଲ ପିଆଜ ରସୁଣ ବି ସେ ଖାଇବନ ସାଧା ଲୁଣ ବି ଖାଇବନି ତାପରେ ମାଗ ଅଷ୍ଟମୀ ଦିନ ମାନେ ଭୋକ ଭୋକ ମାନେ ରହୁ କିଛି ନ ଖାଇକନା ତାପରେ ନବମୀ ଦିନ ଝିଅ ମାନଙ୍କୁ ଡାକିକି ତାଙ୍ଗ ଖାଇକୁ ତୁ ତାଙ୍କ ପାଇଁ କି ଗିଫ୍ଟି ଆଣୁ ତାଙ୍କ ଗୋର ଧୋଇ ଦଉ ତାଙ୍କୁ ପୂଜା କର ଆଛି ଆଉ।
ସେ ସବୁ ଯେ ତିନି ପାଳନ ହଉଥିବା ସେଟାର ହଁ ତମର ସେଟା ମକେଟ ଉପ ହଉଛି ନା ପୁରା ବହୁତ ଭଲ ଲାଗୁିବ ସେତିକି ବି ଆଉ
ହଁ।
ଆଉ ସେଦିନ ଘରେ ସବୁ କଣ କଣ ମନା ହୁଏ? ମାନେ ଖାଇବା ପାଇଁ କୁଣିଆ ମାନେ ତ ଆସିଥିବେ।
ହଁ ମ ଭୂମି ଦିନ ନବମୀ ଦିନ ତ ସମ୍ଭବ। ପୁରୀ ତାପରେ ଆମ ଯୋଉ ସୋଲା ଚଣା ହୁଏ ଠାକୁରଙ୍କ ପ୍ରିୟନା ତାପରେ କିଛି ହାଲୁଆ ହୁଏ। ତାପରେ ଏ ମିଠା ଫିଠା ବ୍ୟସ୍ତ ହେଇ ରଉ କିଣା ସେ ମିଠା କଦଳୀ ଏସବୁ ସେିଜ କରିଚାରିବ କିନ୍ତୁ ପୁରୀ ହାଲୁଆ ଖିରି ଆଉ ମିଠା ଗଜା ହୁଏ ଆଉ ଆମର ଚଣା ମସଲା ଚଣା ଯଉ ସିଝା ହେଇକି ସେଇଆ କରାଯାଏ ଆଉ।
ହଁ ହଉସ ମ ମାନେ କୁଣିଆ ମାନେ ସବୁ ଆସୁଥିବେ ଦେଖିବା ପାଇଁ।
ହଁ କୁଣିଆ ମାନେ ବହୁତ ଆସୁଛନ୍ତି ଦେଖିବା ପାଇଁ। ଦଶହରାରେ କସନଶି ସବୁ ଘର ଲୋକ ଆସନ୍ତି ବି ବାହାରେ ସବୁ ରହି ଘର ଲୋକ ଆମର ବାହାରେ ଅଛନ୍ତି ନା। ଅଲଗା ଅଲଗା ସବୁ ଦଶହରାକୁୁ ସବୁ ଆସନ୍ତି।
ହଁ ସବୁ ପର୍ବପର୍ବାଣି ରେ ସବୁ ଲୋକମାନେ କାଟି ହୁଅନ୍ତି ନା ମସ ବାସନ୍ତିଥି ପାଇଁ ଆଉ ଗାଁକୁ ଆଉ
ହଁ। ଆଉ ତମ ଦଶହରରେ ତମ ଯୋଉ ରାବଣ ପୋଡିବ ନା?
ହୁଁ ରାବଣ ପୋଡି ହୁଏ।
ହୁ ରାବଣ କେମିତି ପୋଡାଯାଏ ତମର?
ଆମର ସେଇ ଯୋଉ ଏମିତି ବାଉଁଶ ସେଟ କରିକି ରଖା ହଏମତି ଯେମିତି ମୂର୍ତ୍ତି ବନା ହନ ଆପଣଙ୍କର ସେମିତି ବନେଇକି ବାଣ ଲଗା। ଦିଆଯାଇଥାଏ ଯିଏ ହେଲେ ଜଣେ ଯାଇକି ଲଗ ମ ଯୋଉଠି ଆସିଲି ନା ଯାହାଲେ କି ଲଗାନ୍ତି ତ ସେ ପୁରା ପୁ ଏମତି ବି ଘୋଡେଇ ଦିଆଥାଏ ତ ପୁରା ଗୋଟେ ପା ଗୋଟେ ପଟେ ପୁର ଫଟ ଫଡେଇକି ପରା ଏମିତି ଲାଗିଯାଏ ଆଉ।
ହ ଆମର ଏଠି ଗୋଟେ ବଡ ମାନେ ଅଛି ପଡିଆଟେ ହେଲା। ସବୁ ପୁରା ଲୋକ ପୁରା ସେଇଟା ଉପରେ ବଡ ବାାବଣଟ ହେଇଥିବ। ତା ସବୁ ବାଣ ସେଇପ କର ହେଇଥିବ। ରୋ ମନ୍ତ୍ରୀ ଏମଏଲ କଞ୍ଚ ଟଙ୍ଗ ହେଲା ସି ଆସି ସାରିଲା ପରେ ଗୋର ତୀର ମରା ହୁ। ସେ ତା ମୁଣ୍ଡ ଆଗେ ଜଳେ ତା ମୁଣ୍ଡ ଜଳୁ ଦେହ ବି ଜଳଛି। ତାପରେ ରାବଣ ପଡିୁଛି। ରାତି ସାରା ବସାନି ପୁରା ସକାଳ ଦଶଟା ଏଗାରଟା ପାଇଲା ପର୍ଯ୍ୟନ୍ତ।
ହଁ ବହୁତ ସାରା ମୂର୍ତ୍ତି ନା ଲେଟ୍ ହୁଏ ଟିକେ ଅବସଣୀରେ ଆଉ।
ହଁ ସେ ପୁର ଗୋଟେ ଜାଗାରେ ଅଧଘଣ୍ଟେ ଘଣ୍ଟେଇ ପହଞ୍ଚଥିଲି ବଡୋ ଯାତ୍ରା ହୁଏ ସେଇଥିପାଇଁ ସେଇଥିପାଇଁ ବୁଲିଲା କୁ ବଡୋ ଇଏ ନା? ବଡ ଜାଗା ବଡ ସହର ବକୁ ଟାଇ ଲାଗୋ ସକାଳ ପାଇଯାଏ ଭୋର ଭୋରୁ ଆଉ ଆଉ ଭୋର ଭୋରୁ ଆମେ ଯାଉ ଆମେ ଆସୁାହାରି। ସେ ଆମେ ଯାଉ ନା ଝିଅ ପିଲା ଗୁଡା। ପଡ଼ିଚୁ ନା? ଆସିଲେ ଦିନେ ସକାଳୁ ଭୋରୁ ଭୋରୁ ଗଲେ। ପେର୍ ଭଲସେ ଦେଖିବାନ୍।
ଓ ହଁ। ଯେବେ ରାବଣ ପୋଡି ସରିଲ୍। ତାପରେ ଆଉ କିଛି ରହିଥାଏ କି ବାକି ପର୍ବ? ମାନେ ଯେତେବେଳେ ରାବଣ ପୋଡି ସରେ ସେତେବେଳେ ଦୁର୍ଗା ପୂଜା ଶେଷ ନା ଆଉ କିଛି ହୁଏ ଗାଁ ରେ?
ନା ଦୁର୍ଗା ପୂଜା ଶେଷ, ଦୁର୍ଗା ପୂଜା ଦଶମୀରେ ଶେଷ ହେଇଯିବ। ତାପରେ ରାତିରେ, ରାବଣ ପୋଡ଼ି ହୁଏ। ଆମର ଯେ ବାସିତ୍। ଦଶହରା ମାନେ ଦଶହରା ସଇଲେ, ଏଗାରରେ ଦଶହରା ସରୁଛି। ଆମାନେ ଦିନୁ ଏଗାର ରେ ଦଶହରା । କଣ? କରନି ସେଟା ।
ଓ ହୋ। ଖୁସି ଲାଗୁଥିବ ନୂଆ ଡ୍ରେସ ତ ପିନ୍ଧୁଥିବେ?
ହଁ ଆମେ ନୁହଁ ଆମେ ଅଷ୍ଟମୀ କି ଶାଢୀ କରୁ। ତ ଯେତେବେଳେ ଯାଉ ରାବଣ ପୋଡି ଦେଖିବା ପାଇଁ ନୂଆ ଡ୍ରେସ ଡ୍ରେସ୍ କରିକି ପିନ୍ଧିକି ଯାଇଥାଉ। ଆଉ ପୁରା ଦୁର୍ଗା ମାତା ପୁରା ହୁଅନ୍ତି। ବହୁତ ଜାଗାରେ ଆଠ, ନଅ, ଦଶ ଜାଗାରେ ଦୁର୍ଗା ଆମର ହୁଏ ହଉ। ପୁରା ଅଲଗା ଅଲଗା ଠାକୁର। ତାଙ୍କୁ ବସାନ୍ତି ନା ଗାଡିରେ ବସେଇଦେ ଡିଜେବି ଆଣାଯାଏ ବାଜାବି ଆଣାଯାଏ।
ହଁ ଭସାଣି କରାଯାଏ ସବୁ ବଜେଇକି ଆଉ।
ହଁ ଇମିତିରେ ତ ଲାଇନରେ ଆସନ୍ତି। ଜ ଜେ ଲାଇନରେ ପୁରା ପୁରୀ ତ ବ ସେଠୁ ସରିଲାଠୁ ଏଠି ଗୋଟେ ପୋଖରୀ ହେଉଛି ସବୁଯାକ ଠାକୁର ଯାଇକି ସେଇଠି ପକାଯାଏ।
ହଁ ଆମ ଆଡେ ବି ସେମିତି ହୁଏ, ଆମର ଏପଟେ ବି ସେମିତି ଭସାଣି ଯେତେବେଳେ ପୂଜା ସରେ ଭସାଣି ହୁଏ, ଗାଡ଼ିରେ ବସାଯାଏ, ଡିଜେ ଏମିତି ବାଜେ, ବାଜା ବାଜେ ସବୁ ଏମିତି ବାଜେ ସମସ୍ତେ ପିଲାମାନେ ସବୁ ଏମିତି ଗାଁ ରେ ଅଛନ୍ତି ସବୁ ଏକାଠି ହୁଅନ୍ତି, ପୋଷାକ ଏକା ପିନ୍ଧନ୍ତି ମାନେ ନାଚନ୍ତି ଏମିତି ସବୁ। ସବୁ କରିକି ଭସେଇ ଦିଅନ୍ତି ଠାକୁରଙ୍କୁ ନେଇକି ଆଉ।
ହଁ ତମର ବି କୁଣିଆଁ ଆସନ୍ତି ଦଶରା ଟାଇମରେ
ହଁ ଆମର ପୁଣି ହଁ ଆମେ କୁଣିଆ ମାନଙ୍କୁ ଡାକିଥାଉ ସେମାନେ ଆସନ୍ତି କିଛି ଜଣ ଆସନ୍ତି, ଦେଖନ୍ତି ପରବ ଦେଖିବା ପାଇଁ କି, ପୂଜା ଠାକୁରଙ୍କର ଦର୍ଶନ କରିବା ପାଇଁ କି କିଛି ଜଣ ଆସନ୍ତି ରୁହନ୍ତି, ଆଉ ବହୁତ୍ ଜଣ ଆମ ଘରେ ରହିଯାଆନ୍ତି।
ହଁ ହଁ ଆଉ ତମର କେମିତି କଣ କରନ୍ତି ଦଶହରା ଆଉ କିଛି? ଖାଇବା ପିଇବା ତ ଦିଆଯାଏ ରାବଣ ପୋଡି ବି କରାଯାଏ। ଆ ତ ଏତି ବାହାର ମାନଙ୍କରେ ଖୁଚିବା
ହଁ ଅଲଗା ଜାଗାକୁ ବି ଆମେ ଯାଉ ଆମ ପାଖ ଯୋଉ ଜାଗା ଗୁଡିକରେ ହେଇଥାଏ କି ମାର୍କେଟ ସେଠିକି ବି ଯାଉ ଦେଖିବା ପାଇଁ।
ଆମର ବି ସେଥି ଦଶ ଏଜ୍ଞ ଯାଏ ଠାକୁର ହୁଅନ୍ତି ସେଠବେଳେ ଖାଇବା ପିଇବାକୁ ଦିଆଯାଏ କରାଯାଏ। ଆ ତ୍ର ମଜା କରୁ ଏଜୟ କରୁ ଆଉ ସବୁ ଆସନ୍ତି ବନ୍ଧୁବାନ୍ଧବ ବନ୍ଧୁବାନ୍ଧବ ସହିତ ଯାଉ। ଏ ଆଇସ୍କ୍ରିମ ଚମିନା ବ ଏକା ପଡ଼ିଥାଏ ସବୁ ଖାଇବା ଜିନିଷ ସବୁ ଆମେ ସେଠୁ ଥାଉ।
ହଁ ଆମର ବି ହୁଏ କିନ୍ତୁ ଆମର ଟିକେ ଛୋଟ ଆକାରରେ ହୁଏ ଆଉ।
ଆଉ ତମ ଦୋକାନ ପଚାର ପଡେଇନି କିଛି
ହଁ ଦୋକାନ ପଡେ ଯେମିତି ଝିଅ ମାନଙ୍କର ଚୁଡ଼ି େସନାରୀ ଦୋକାନ ଯାହା ସବୁ ସେ ସବୁ ପଡେ ସବୁ ଆମେ ଆଣିବା ପାଇଁ ଯାଉ କିଣିବା ପାଇଁ ଯାହା ଖାଇବା ଜିନିଷ ପଡ଼ିଥାଏ ଖାଉ ଖୁସି ଲାଗେ ଆଉ।
ହମରି ବି ସଙ୍ଗତିିବ ଆଉ ଏଥର ତମେ ଆମ ଦଶହରାକୁ ଦେଖି ଆସିବ ହେଲା କେମତି ହଉଛି। ଆମ ଦଶହରାକୁ ବାସ୍
ହଁ।
ଘର ଲୋକ ଲୋକଙ୍କୁ ବି ନେଇକି ଆସିବ
ଆ ମିସ୍ କି ଯିବୁ ଆଉ।
ହଁ।
ହଁ।
ଭଲସେ ଏପଟେ ହୁଏନା ବାସି ଦଶହରା ଆଉ ଆସିବ ଧରିକିନା ହୋଉ ମୁଁ ଏଇଥିପାଇଁ ଫୋନ କରିଥିଲି ରଖୁଚି ପରେ ଫୋନ କରିବି ହେଲା ରଖୁଚି